ବନ୍ଧୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କଣ ଆଜି କଣ ହଠାତ୍ କଣ ମନେ ପଡ଼ିଗଲା ଆଜି ହଠାତ୍ ଆପଣଙ୍କର କଲ୍।
ଆରେ ବନ୍ଧୁ କିଛି ନାହିଁ ମୁଁ ହେଇ ବସିଥିଲି ତ ଗୋଟେ ପିମ୍ପୁଡିଟିକୁ ଦେଖିଲି ଚାଲୁଥିବାର ତେଣୁ ତମ କଥା ଟିକେ ମନେ ପଡ଼ିଲା ବୋଲି ଗୋଟେ କଲ କରିଦେଲି ଆଉ।
କଣ କଣ ପିମ୍ପୁଡ଼ି ଚାଲିଲା ବୋଲି ଆପଣଙ୍କର ମୋ କଥା ମନେ ପଡିଲା ଇଏ କିପରି କଥା?
କଣ କହିବି ବନ୍ଧୁ ପିମ୍ପୁଡି ଦେଖିଲା ମୋର ଖାଲି ତମ କଥା ହିଁ ମନେ ପଡୁଛି।
କାଇଁ ପିମ୍ପୁଡି କଣ ପାଇଁ ଦେଖିଲ କାଇଁ ମୋ କଥା ମନେ ପଡଛି ମୁଁ କିଛି ବୁଝି ପାରୁିଲ ନାହିଁ ତରୁ
ନାଇ ପିମ୍ପୁଡି ଯେମିତି ମାନେ କଣ ନିଜ ଅ କହିବାକୁ ଗଲେ ସଂଗତିକୁ ବଞ୍ଚେଇବା ଲାଗ ମାନେ ଯେମିତି ସେ ଦୃଢ ଆପଣ ବି ସେମିତି ଟିକେ ଦୃଢ ତ ସେଥିଲାଗି।
ଓହୋ ଯାହା ହଉ ଏ କଥା ଶୁଣି ମୋ ଛାତି ଗର୍ବରେ ଫୁଲି ଉଠୁଛି ଏତେ ଫୁଲି ଯାଉଛି କି ଛାଡ ଆଉ ମୁଁ ଭାବିଲି ବୋଧେ ଆପଣଙ୍କତେ ମିଠା ବୋଧେ ପିମ୍ପୁଡି ମାନଙ୍କୁ ପସନ୍ଦ ସେଥିପାଇଁ ଆପଣଙ୍କର ବୋଧେହୁଏ ମୋ କଥା ମନେ ପଡିଲା।
ନାଇଁ ନାଇଁ ସେଇଟା ତ ଆପଣଙ୍କର ପସନ୍ଦ ମୁଁ ଆଉ କଣ କହିବି ଆପଣଙ୍କୁ ତ ଖାଲି ମିଠା ଜିନିଷ ପସନ୍ଦ।
ସେଇ କଥାଇ ତ ମୁଁ କହିଲି ପିମ୍ପୁଡି ମାନଙ୍କୁ ମିଠାଁ ସବୁ ପସନ୍ଦ ନା ସେଥିପାଇଁ କାଳେ ଆପଣଙ୍କର ମୋ କଥା ମନେ ପଡିଥିବ ହେଲେ ଆପଣ ତ କିଛି ଅଲଗା କଥା କହିଦେଲେ।
କଣ କହିବି ବନ୍ଧୁ କିଛି ଜିନିଷ ପାଇଁ ଏମିତି କରିବାକୁ ପଡ଼େ।
ଓହୋ କିଛି ଜିନିଷ ପାଇଁ ଏତେ ଜିନିଷ ଆପଣଙ୍କର ଯେ କିଛି ଜିନିଷ କହୁଛନ୍ତି ତାକୁ।
କଣ କହିବି ଆଉ ବନ୍ଧୁ ଆଉ ତମ କଣ?
ମୋ ଖବର ତ ବହୁତ କି ମାନେ ଟିକେ ଦୁଃଖରେ ଥିଲା କିନ୍ତୁ ଏବେ ମୋର ଜଣେ ଭଗିନୀ ଜଣେ ମତେ ଗୋଟେ ଓଟିଭି ମାନେ ଗୋଟେଜ ନିୟୁଜ୍ ଚାନେଲ ଗୋଟେ ରିଲଟେ ପଠେଇଲେ ତାକୁ ଦେଖି ଦେଖି ମୁଁ ହସି ହସି ଗଡ଼ିଗଲି ମୁଁ ତାହା ଆପଣଙ୍କ ପାଖକୁ ସମେତ ଅନ୍ୟ ବନ୍ଧୁମାନଙ୍କ ସହ ମଧ୍ୟ ଦୁନିଆରେ ପଠେଇଛି ଆପଣ ଦେଖିପାରିବେ ଏବଂ ତାକୁ ଦେଖିଲେ ହିଁ ହସ ଲାଗିବ ଆପଣଙ୍କୁ।
ଆପଣ ତାକୁ କେଉଁଠାରେ ପଠେଇଛନ୍ତି ସେ ଯୋଉ ନେଳିଆ ରଙ୍ଗର ଯୋଉ ଅଛି ଆମର ସେଥିରେ ପଠେଇଛନ୍ତି ନା ଆମର ଯୋଉଟା ଗୋଲାପୀ ରଙ୍ଗର ଅଛି ସେଥିରେ ପଠେଇଛନ୍ତି।
ଗୋଲାପୀ ଗୋଲାପୀ।
ଆପଣ ତାହେଲେ ସେଥିରେ ପଠେଇଛନ୍ତି ଠିକ୍ ଅଛି ମୁଁ ସମୟ ବାହାର କରି ନିଶ୍ଚୟ ଦେଖିବି ତାହେଲେ ଆପଣ କୋଉଠି ରହୁଛନ୍ତି କହିଲେ ଟିକେ।
ମୁଁ କୋଉଠି ରହୁଛି କାହିଁ ଆସିବେ ନା କଣ?
ନାଇଁ ନାଇଁ ଆପଣଙ୍କ ଘର ତ ଥା ମୁଁଛି କଣ କହିବି ଆପଣଙ୍କ ଘର ପାଖରେ ଯୋଉ ମନ୍ଦିର ଟି ଅଛି ମୋର ସେଠିକି ଯିବାର ଭାରି ଇଚ୍ଛା।
ସେଠାରେ ସେଠାକୁ ତ ବହୁତ ମାନେ ବହୁତ ଶ୍ରଦ୍ଧାଳୁ ଅନେକ ଦିନବୁ ମାନେ ବହୁତ ଦିନ ତାକୁ ଆସା ସେଠି ଦର୍ଶନ କରନ୍ତି, କାରଣ ବହୁତ ପ୍ରସିଦ୍ଧ ଜାଗାଟିଏ ସେଇଟା।
ହଁ ହଁ ସେଥିଲାଗି ତ। ମୁଁ ସେଇଟା ଖବର ପଚାରୁଛି, ତ ମୁଁ ସେଇଟା ପଚାରି ହେ ଆଉ ଆପଣଙ୍କର ଯୋଉଠି ରହିଛି ମନ୍ଦିରଟି ନାମ କଣ?
ସେ ମନ୍ଦିରଟା ନାମ ହେଉଛି- କେଦାରଗୌରି ମନ୍ଦିର।
ତାହେଲେ ହ
ହଁ ରାଜାରାଣୀ ମନ୍ଦିର ମଧ୍ୟ ଅଛି କିନ୍ତୁ ମୁଁ ସେଠାରେ ମାନେ ସେଠାରେ କେହି ଭଗବାନ ରୁହନ୍ତି ନାହିଁ, ସେଇଟା କଣ ନା ଗୋଟେ ରାଜା ତାଙ୍କ ରାଣୀ ପାଇଁ ମାନେ ଏକ ପ୍ରସିଦ୍ଧ ଲାଲ ପଥରରେ ସେ ମନ୍ଦିରଟି ନିର୍ମାଣ କରିଥିଲେ ତାଙ୍କ ଭଲ ପାଇବା ପ୍ରଦର୍ଶନ ପାଇଁ, ତେଣୁ ସେଥିପାଇଁ ତାହା ପ୍ରସିଦ୍ଧ ଅଟେ କିନ୍ତୁ ସେଥିରେ କି ଭଗବାନଙ୍କୁ ପୂଜା କରାଯାଏ ନାହିଁ ସେଠାରେ।
ଆଚ୍ଛା, ଆଚ୍ଛା, ସେଇଟା ତାହେଲେ ଆମ ତାଜମହଲ ପରି।
ନିଶ୍ଚୟ, ନିଶ୍ଚୟ, ତାଜମହଲ ଯେପରି ଇଏ ମଧ୍ୟ ସେପରି କିନ୍ତୁ ତାଜମହଲ ତ ତାହା ଗୋଟେ ମହଲ ଥିଲା, ଇଏ କିନ୍ତୁ ଗୋଟେ ମନ୍ଦିର ଭଳି ଆଉ
ଆଚ୍ଛା, ଆଛା, କଣ କରିବା? ରାଜାଙ୍କ ଯେମିତି ସେ କରିବାକୁ ଚାହିଁ ଚାହିଁଲେ ସେମିତି କରିବେ ଆମେ କଣ ଆଉ କିଛି କରିପାରିବା କି?
ନିଶ୍ଚୟ, ନିଶ୍ଚୟ, ଆମେ ସେ ଆମେ ତାଙ୍କ ମଧ୍ୟରୁ ବି ଥିଲେ ଆମେ ମଧ୍ୟ ସେଆ ହିଁ କରିଥାନ୍ତେ।
ସେଇଟା ତ ଠିକ କଥା। କିନ୍ତୁ ଯେତେ ହେଲେ ବି ଆମ ଓଡିଶାର ଜଗନ୍ନାଥ ମନ୍ଦିର ପରି ଆଉ କେହି ମନ୍ଦିର ହେଇବି ପାରିବେନି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ବୁଝୁଛି ପୁରୀ ମନ୍ଦିର କେବଳ ପୁରୀ ମନ୍ଦିର ନୁହେଁ, ପୁରୀ ମନ୍ଦିର ସମେତ ଅନେକ ଅନ୍ୟ ଆହୁରି ମନ୍ଦିର ଅଛି ଯାହା ବିଶ୍ଵ ପ୍ରସି ଦ୍ଧ।। ଦଶ କିନ୍ତୁ ଯେହେତୁ ଆମେ ଓଡିଶାର ଲୋକ, ତେଣୁ ଆମ ଆମେ ଟିକେ ପୁରୀ ମନ୍ଦିର ପ୍ରତି ଟିକେ କି ମାନେ ଉୁ ଉତ୍କୃଷ୍ଟ ହେଉ।
ସେଇଟା ତ ଠିକ କଥା, କାରଣ ମନ୍ଦିର ତ ଦେଖିବାକୁ ଗଲେ ସବୁ ଭଗବାନ ତ ଗୋଟେ, ସେଥିଲାଗି ପୁରୀ ଜଗନ୍ନାଥ ମନ୍ଦିର ହଉ କିମ୍ବା ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର କଣ କରିବା? ଆଉ ଆପଣଙ୍କର କୋଉଠି ଯିବା ଲାଗି ଇଚ୍ଛା ଅଛି କି ବାହାର ଦେଶର କଉ ମନ୍ଦିର ଯେମିତି, ସରି କ୍ଷମା କରିବେ ମୁଁ ବାହାର ଦେଶ କହିଥିଲି ମାନେ ବାହାର ରାଜ୍ୟରକୋଉ ମନ୍ଦିର ଯିବା ପାଇଁ ଇଚ୍ଛା ଅଛି କି?
ହଁ ବାହାର ରାଜ୍ୟର ଯେପରି ମୋର ଇଚ୍ଛା ଅଛି କି ମୁଁ ଚାରିଧାମ ଯାଇ ବୁଲିକରି ଆସିବି। ଠିକ୍ କାରଣ କୁହନ୍ତି କି -ଚାରିଦାମ ବୁଲିଦେଲେ ତମର ସବୁ ପାପ କ୍ଷୟ ହେଇଯାଏ, ତ ସେଥିପାଇଁ ନୁହଁ କି ମୋ ପାପ କ୍ଷୟ କରିବା ପାଇଁ ନୁହେଁ, ମୋର କହିବାକୁ ଗଲେ ସତରେ କହିବାକୁ ଗଲେ ଦର୍ଶନ କରିବାର ଇଚ୍ଛା। ତେଣୁ ହିଁ ମୋର ଯିବାକୁ ଇଛା, ତ ସେଇ ଚାରି ଦାମ ଟିକେ ବୁଲିବାକୁ ଇଚ୍ଛା, ଯେପରିକି କେଦାରନାଥ, ବଦ୍ରିନାଥ ଆଉ ରାମେଶ୍ଵରମ୍। ଆଉ ଆମ ଜଗନ୍ନାଥ ପୁରୀ ତ ଏମିତିରେ ମୁଁ ବୁଲିଛି।
ସେଟା ତ ଠିକ କଥା ବନ୍ଧୁ କିନ୍ତୁ ତମେ ଚାରି ଧାମ ଭିତରେ ଯୋଉ କେଦାରନାଥ ଧାମ ଟିକୁ କହିଦେଲ, ସେଟା ଚାରି ଧାମରେ ଆସୁନାହିଁ ବନ୍ଧୁ। ଟିକେ ବୁଝନ୍ତୁ କିନ୍ତୁ କଣ କରିବା ଆପଣ ତ କହୁ କହୁ ଗୋଟେ ସତ କଥା ବି କହିଥିଲେ, ପାପ ପୁଣ୍ୟ ବିଷୟରେ, ମୁଁ ଆଉ କଣ କହିବି?
ହଁ ହଁ ନିଶ୍ଚୟ, ନିଶ୍ଚୟ, ମୁଁ ସେଇଟା କେଦାରନାଥ ଆକୁଚୁଆଲି ନୁହଁ, ମୁଁ ସେଟା ସୋମନାଥ ମନ୍ଦିର ଜାଗାକୁ ମୁଁ ବା ଫଳରେ କେଦାରନାଥ ବୋଲି କହିଦେଲି।
କ୍ଷମା କରିବେ ବନ୍ଧୁ କିନ୍ତୁ ସୋମନାଥ ମନ୍ଦିର ବି ଚାରିଧାମ ମନ୍ଦିର ଭିତରେ ଆସୁନାହିଁ ବନ୍ଧୁ।
ଓହୋ ତେବେ ତାହେଲେ ମୁଁ ସୋମନାଥ ମ ସରି ସୋମନାଥ କହୁଛି ରାମେଶ୍ଵରମ ମନ୍ଦିର ଭୁଲରେ ମୁଁ ମାନେ କହିଦେଇଥିବି।
ହଁ ହଁ ବନ୍ଧୁ ଆମର ଚାରୋଟି ଧାମ ହେଲା ଜଗନ୍ନାଥ ଧାମ ତାପରେ ଆମର ଆସିବେ ବଦ୍ରିନାଥ ଧାମ ତାପରେ ଆମର ଆସିବ ରାମେଶ୍ୱରମ ଧାମ ତାପରେ ଆମ ଦ୍ଵାରିକା ଦେଶ ବୁଝିପାରୁଛନ୍ତି ବନ୍ଧୁ? ବନ୍ଧୁ ତାପରେ ସେମିତି ବି ଦେଖିବାକୁ ଗଲେ କଣ କରିବା ଆଉ ତମେ ତ କିଛି ମୋ କଥା ବି ଶୁଣିବାକୁ ଚାହୁଁ ନାହଁ ବୁଝିପାରୁଛ ବନ୍ଧୁ ତ ସେଥିଲାଗି ତ ମୁଁ କହୁଛି ଟିକେ ଶୁଣ ମୋ କଥା।
ମୁଁ ଶୁଣୁଛି ମୁଁ ଶୁଛି କିନ୍ତୁ ମୋର କଣ କହିଲେ ମୁଁ ଫୋନ ଟା ଲଗେଇଥିଲି ତ ସେଥିପାଇଁ ବଧ ହୁଏ ଆପଣଙ୍କୁ ମୋ ଶବଦ ଶୁଭୁନଥିବ ଏବେ ଶୁଭୁଛି
ହଁ ହଁ ଶବ୍ଦଟା ତ ଶୁଭୁଛି କିନ୍ତୁ ଆପଣ ମଝିରେ ଯୋଉ ନିରବତାଟି ରକ୍ଷା କରିଲେ ଆମକୁ କାଇଁ ଲାଗୁନି କି ଆଉ ଆମକୁ କେହି ରକ୍ଷା କରିପାରିବେ। ବୁଝିଲେ ଏବେ ଫୁଣି ନିରବତା ହେଇଗଲା। ଆପଣ ଟିକେ ବୁଝନ୍ତୁ।
ଏବେ ନିରବତ୍ତା ହେଇଗଲା କି?
ହଁ ହଁ ମଝିରେ ତ ପାଞ୍ଚ ଛଅ ଥର ନିରବତା ହେଲାଣି ଏତେ ନିରବତା ରକ୍ଷା କଲେ ଆମକୁ ଆଉ ରକ୍ଷା କରିବେନି ବନ୍ଧୁ।
ନା ନା କଥା କଣ କି ମୁଁ ନିରବତା ରକ୍ଷା କରୁନାହିଁ ସେ ଆପଣଙ୍କୁ ହୁଏତ ମୋ ଶବ୍ଦ ଶୁଭୁ ନଥିବ କିନ୍ତୁ ମୁଁ କଥା ତେ କହୁଛି କିନ୍ତୁ।
କଣ କରିବି ବନ୍ଧୁ ତମେ ସିନା କହିଲେ କଣ ହେଇପାରିବ କି ସେମିତି କିଛି। ତମେ ବି ତମ ଯାହା କହୁଛ ମତେ ବି ତ ଶୁଭିବା ଦରକାର ନା ବୁଝନ୍ତୁ ଟିକେ।
ଓହୋ ହଁ ହଁ ବୁଝିଲି ବୁଝିଲି ଏଥର କ ଆଉ ସେ ଭୁଲ ହେବ ନାହିଁ। ଆପଣ କୁହନ୍ତୁ ମନ୍ଦିର
ମୁଁ ଯେଉଁ କହୁଥିଲି ଆମେ ଯଦି କେଉଁ ମନ୍ଦିର ଚାରୋଟି ଧାମରୁ ଗୋଟେ ବୁଲିବାକୁ ଗଲେ ଭାରି ଭଲ ହୁଅନ୍ତା କଣ କହୁଛନ୍ତି ଆପଣ?
ହଁ ବେଶ କଥା ତ ମନ୍ଦିରକୁ ବୁଲିବାକୁ ଯିବା ତ ବହୁତ ଭଲ କଥା ଏ ଏବଂ ସେଠିକାର ଯଉ ଅବଡ଼ା ତାହା ମୋତେ ଭାରି ସୁ୍ଆଦ ଲାଗେ
କହିବାକୁ ଗଲେ ଆମ ପୁରୀ ମନ୍ଦିରର ଅବଡା ଭାରି ସୁଆଦିଆ ଆଉ ସେମିତି ଦେଖିବାକୁ ଆମ ଅନନ୍ଦ ବାସ ଦେବର ଅବଢ଼ା କଉ କମ୍ କି?
ନିଶ୍ଚୟ ନିଶ୍ଚୟ କିନ୍ତୁ ମୁଁ ଯଦି ଆପଣଙ୍କୁ ପ କିନ୍ତୁ ମୁଁ ଯଦି ଆପଣଙ୍କୁ ପଚାରିବି କି ଆପଣଙ୍କୁ ପୁରୀ ମନ୍ଦିରର ଭଲ ଲାଗେ ନା ଅନନ୍ତ ବାସୁଦେବର ଆପଣ କାହାକୁ ଚୟନ କରିବେ।
ସେମିତି ଚୟନ କରିବାରେ ତ ମୁଁ ପୁରୀ ମନ୍ଦିର କୁ କରିବି କାରଣ ମୁଁ ଅନନ୍ତ ବାସୁଦେବ ମନ୍ଦିରର ଅବଢା ଖାଇ ନାହିଁ।
ଓହୋ ତେବେ ଆପଣଥର ଅନନ୍ତ ତେବେ ଆପ ଆପଣ ଥର ଅନ ଅନନ୍ତ ବାସୁଦେବର ଖାଇକରି ଦେଖନ୍ତୁ ଆପଣ ପୁରୀର ମାନେ ଭୁଲି ତ ପାରିବେନି ଯେତେ ଯାହା କଲେ ବି କିନ୍ତୁ ଯାହା ହେଲେ ବି ଅନନ୍ତ ବାସୁଦେବ ର ଟିକେ ମାନେ ମତେ ମତେ ଟିକେ ସୁଆଦିଆ ଲାଗେ।
ହଁ ହଁ ସେଟା ତ ମୁଁ ଶୁଣିବାକୁ ପାଇଛି ଆଉ ଜାଣିବାକୁ ବି ପାଇଛି ଭାବୁଛି ମୁଁ ଏଇ କେବେ ଯାଇକି ଥରେ ଚେଷ୍ଟା କରିକି ଆସିବି କଣ କହୁଛନ୍ତି ବନ୍ଧୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ କହିବି ମୁଁ ତ କହିବି କି ଆପଣ ଆପଣ ଜନ୍ମ ଆପଣ ଜନ୍ମଦିନରେ ଯଦି ଆସନ୍ତେ
ହ
ଆପଣ ଜନ୍ମଦିନରେ ଯଦି ଆସନ୍ତେ ତେବେ ସେଇ ସମୟରେ ହିଁ ଭଗବାନଙ୍କୁ ଦର୍ଶନ କରି ଆମେ ଯଦି ସେଠାରେ ଅବଡ଼ା ଖାଇବା ପିଇବା କରନ୍ତେ। ତେବେ ବେଶ ଭଲ ଭାବରେ ଆପଣଙ୍କ ଦିନଟି କଟନ୍ତତା ଆଉ ଆମେ ମଧ୍ୟ ଖାଇପାରନ୍ତେ।
କିନ୍ତୁ ଆପଣ ଯଦି ମୋ ଜନ୍ମଦିନକୁ ଅନାଇ ବସିବେ ତେବେ ଦେଖିବାକୁ ଗଲେ ଆହୁରି ଆଠ ମାସ ଆଗକୁ ଆମକୁ ଅପେକ୍ଷା କରିବାକୁ ପଡିବ ବୁଝିପାରିଲେ।
ହଁ ତାହା ମଧ୍ୟ ସତ କଥା କିନ୍ତୁ ଆପଣଙ୍କର ତ ଏବେ ଆଉ ସମୟ ହେବ ନାହିଁ ନା ତେଣୁ ମୁଁ ସେଥିପାଇଁ ଆପଣ ଜନ୍ମ ଜନ୍ମ ଦିନ ତାରି କଟକୁ ହିଁ ଭାବୁଥିଲି ଚୟନ କରିଥାନ୍ତି।
ହ କିନ୍ତୁ ମୁଁ ତ କିଛି ଜାଣିନି କି ସେଠାରେ ମାନେ କହିବାକୁ ଗଲେ ଆମର କରିବାକୁ କଣ ହେବ ଅବଡା ଆଣିବା ଲାଗି?
ଅଭଢା ଲାଗି ମାନେ ନାଇଁ ମୁଁ ବୁଝିପାରିଲି ନାହିଁ?
ଦେଖନ୍ତୁ ମୁଁ ଯଦି ସେଠି ଅବଢା ଖାଇବାକୁ ଯିବି ତାହେଲେ ମୁଁ ସେଠି କଣ କଲେଉ ମତେ ସେ ଅବଢା ଦେବେ?
କଣ କଲେ ଅଥାତ୍ ପଇସା ଦେଲେ ସେ ଦେଇଦେବେ ଅବଢା?
ମାନେ ମୁଁ ଭିତରକୁ ସିନା ପଶିଗଲି କିନ୍ତୁ ପଇସାଟି କାହାକୁ ଦେବି ମୁଁ କେମିତି ଜାଣିବି? ଃ
ଓହୋ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ସେଥିପାଇଁ ତ ଆମେ ତ ଅଛୁ ନା ଆମେ ତ ପ୍ରତିଦିନ ସେଠାରେ ଯାଉ ଖାଇବା ପାଇଁ ତେଣୁ ଆମେ ଆପଣଙ୍କୁ କହିଦେବୁ।
। ଠିକ ଅଛି ଯେ କିନ୍ତୁ ଧ ଆପଣ ଧର ଗୋଟେ କଥା ଭାବନ୍ତୁ ଗୋଟେ ଦିନ ଆପଣ ଆସିନାହାନ୍ତି ଆଉ ମୁଁ ସେଠାକୁ ଯାଇଛି କିମ୍ବା ଗୋଟେ ସମୟରେ ମୁଁ ଯାଇଛି ଯୋଉ ସମୟରେ ଆପ ଆପଣ ସେଠି ନଥିବେ ତ ହଠାତ୍ ମୁଁ ଯାଇଛି ଯେହେତୁ ମୁଁ ସେଠି କେମିତି ଅବଢା ଆଣିବି?
କହିବାକୁ ଗଲେ ସେ ସେମି ଯଦି ଆପଣ କହୁଛନ୍ତି ତେବେ ସେଠାରେ ମୁଁ ଆପଣଙ୍କୁ କହି ରଖିବା ପାଇଁ ଚେ ଚାହିଁବି କିନ୍ତୁ ତାହା ମୁଁ ଭାବୁଛି ଆଉ ଟିକେ ପରେ କହିବି ଆପଣ ଟିକେ ଏବେ ରଖିଲେ ବି ଭଲ ହୁନ୍ତା କାରଣ ମୁଁ ଟିକେ ଯିବି ଶୋଇବା ପାଇଁ ତ।
ଆଛା ଆଚ୍ଛା ହଉ ହଉ ଠିକ ଅଛି ତାହେଲେ ରଖୁଛି।